ହ୍ୟାଲୋ
ହ୍ୟାଲୋ
ଶୁଭ ସନ୍ଧ୍ୟା
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା
ହୁଁ
କୋଉଠି ଅଛୁ
ବ ଘରେ
ଓହୋ
ଆଉ କଣ କରୁଛୁ
କିଛି ନାହିଁ ଖାଉଥିଲି ଟିକେ ସରିଲା ଏବେ
ଓହୋ କଣ ଖାଇଲେ
ବିସ୍କେଟ୍
ବିସ୍କୁିଟ୍
ହଁ ଆପଣ ଆପଣ ରଖିବା ପାଇଁ ଆସିଲାଣି
ନାଇଁ ଆ କାଇଁନି କିଛି ମୁଁ
ଉ
ହଁ
ହ ହ ରି ଭଲ ସେେ ଖିଆିଆ କରେ
ହଁ କରିବା ଆପଣ ତ ଜଣେ ଜଣେ ଖାଇଦଉଛନ୍ତି ଆଉ
ହୁଁ କଣ କରିବା ଦେଖୁଛୁ ଲାଇନ ନାଇଁ ଆଉ କଣ
ହଁ ପରାା ଆମ ପଟେ ବି କରରେନ ନାଇଁ
ବିରକ୍ତ ଲାଗୁଛି
ହୁଁ ହୁଁ ଆଉ ବୁଲାବୁଲି କୁଆଡେ ଯାଇଥିଲ
ବଲା ବୁଲି ବଲେ ତ
ସମ୍ବଲପୁର ସମ୍ବଲପୁର ଯାଇଛ ନା ନାଇଁ
ସୋଲ ବଜାଏଛି
କେତେଥର
ଦଥର
ହୁଁ ହୁଁ କୁଆଡେ କୁଆଡେ
ଏ ସମ୍ବଲପୁର ବଲେ ଫାଷ୍ଟ ଥରେ ଯାଇଥିଲି ସାଙ୍ଗମାନଙ୍କ ସହିତ ଯାଇଥିଲି
ସାଙ୍ଗମାନଙ୍କ ସହିତ
ହୁଁ ବାଇକ ରେ ଯାଇଥିଲୁ।
ହଁ କେତେ ଜଣ।
ଏ ଚାରି ଜଣ ଦି ଜଣ ଦି ଜଣ ହେଇକି ଯାଇଥିଲୁ।
ହଁ।
ଦି ଜଣ ଦି ଜଣ ହେଇ ଯାଇଥିଲୁ ଏ ମାନେ ଏମତି ଜଣେ ଚଲୋଉଥୁଲା ତାପରେ ସିଏ ଛାଡିଲା ପରେ ଆଉ ଜଣେ ଚଲୋଉ
ହଁ।
ଏମିତିକା ଚଲେଇ ଚଲେଇ ଚଲେଇ ଚଲେଇ ଗଲୁ।
ହୁଁ।
ତାପରେ ଫାଷ୍ଟ ପ୍ରଥମେ କହିଲେ ଏଇଠିକି ଗଲୁ।
କୋଉଠିକି।
ପଥମେ ସମ୍ବଲପୁର ର ଏଇଠିକି ଘଣ୍ଟେଶ୍ଵରୀ ମନ୍ଦିର ଗଲୁ।
ହୁଁ ସେଇଠି ଗୋଟେ ଲମ୍ବା ଲାଇନ ନୂଆ ବର୍ଷରେ ଯାଇଥିଲୁ ତ।
ହଁ।
ପୁରା ନମ୍ବା ଲାଇନ୍ ଗୋଟେ ଲାଗିଥିଲା ପୁରା।
ହୁଁ।
ତ ସେଇଠି ଯାହାଲେ ବି ଘଣ୍ଟାଟେ ଠିଆ ହେଇଥୁବୁ।
ହଁ।
ହଁ ଧାଡିରେ ଘଣ୍ଟାଟେ ଠିଆ ହେଲା ପରେ ଯାଇକିରି ଆମକୁ ଦର୍ଶନ ମିଳିଲା।
ଅହଁ।
ଦର୍ଶନ ମିଳିଲା ପରେ ସେଇଠୁ ବାହାରିଲୁ ତାପରେ ଆସିଲୁ ହୀରାକୁଦ୍ ଡ୍ୟାମ ଆସିଲୁ।
ହଁ।
ହୀରାକୁଦ ଡ୍ୟାମ ରୁ ତ
ହୀରାକୁଦ ଡ୍ୟାମ୍ ଟିକେ ଦେଖିଲୁ ଫାଷ୍ଟ।
ଆମର ଯୋଉ ମିନାର ଅଛି ନାହିଁ।
ମିନର୍
ଗାନ୍ଧୀ ମିନାର।
ଗାନ୍ଧୀ ମିନାର ସାଙ୍ଗମାନାଙ୍କ ସହିତ ଯୋଉ ଯାଇଥିଲି ସେଇଠି ସେତୋବୋଳେ ଯାଇନଥିଲି।
ହଁ।
ଆଉ ଥରେ କଲେଜ ର ଆମେ ଯାଇଥିଲୁ ସବୁ ମିଶିକିରି ସାଙ୍ଗମାନେ ଯାଇ ଥିଲୁ। ସାର୍ ମ୍ୟାାମ ସବୁ ଯାଗ ଯାଇଥିଲୁ ସେତୋ ସେତୋବୋଳୋ ଗାନ୍ଧୀ ମୀିନାର ହେରିକା ବୁଲିକି ଆଇଥିଲୁ।
ଓହୋ।
ସାଙ୍ଗମାନୋ ସବୁ ଯାଇଥିଲେ ଯୋଉ। ତାପରେ ଏଇଠି ହୀରାକୁଦ ଡ୍ୟାମ ରେ ସବୁ ସାରିଲା ପରେ। ଗୋଟେ ଭାଇଙ୍କ ଘରେ ଟିକେ ରହିଲୁ।
ହୁଁ।
ବୁଲିବାକୁ ବାହାରିଲୁ ସନ୍ଧ୍ୟା ଆଳୁଆ ଆଉ ଟିକେ ସମ୍ବଲପୁର ବୁଲିବାକୁ ବୁଲିଲୁ। ଆ ପରଦିନ ଟିକେ ଜଳପ୍ରପାତ ଗୋଟେ ନା ଦିଟା ବୁଲିଲୁ।
ହଁ।
ଆଉ ଗୋଟେ କଣ ସେଇଟା ତେ ହଁ ସମଲେଶ୍ଵରୀ ମନ୍ଦିର ଗଲୁ ରାତିରେ ଗଲୁ।
ସମଲେଶ୍ୱରୀ ମନ୍ଦିର।
ତା ପରଦିନ ରାତିରେ ଗଲୁ ହଁ। ସମଲେଶ୍ଵରୀ ମନ୍ଦିର ଗଲୁ ଦର୍ଶନ କଲୁ ଆସିଲୁ। ତାପରେ ତ ଗୋଟେ ଦି ମାସ ଯାଇଚି ନା ତିନି ମାସ ଯାଇଚି ଆଉଥରେ ଆମେ ସାଙ୍ଗମାନେ ସବୁ ବାହାରିଲୁ ଆଉ।
ଓହୋ।
ହେଟି ବୁଲାବୁଲି କରିକି ଆାଇଥିଲୁ।
ବଲ କଥା ପଶ୍ଚିମ ଓଡିଶା ତାହେଲେ ବୁଲି ଦେଇଚ ସବୁ।
ହୁଁ। ହଁ ତମେ ଯାଇଚ କି ନାଇଁ।
ହଁ ଆମେ ବି ଯାଇଥିଲୁ ସାଙ୍ଗ ହେଇକି ଚାରି ଜଣ। ସେ ଭାଇ ଜଣେ ରହୁଚନ୍ତି ତ ଡାକିଲେ ଆସ ବୋଲି।
ହୁଁ।
ଯାଇଥିଲୁ ଆଉ।
କେତେଥର ଯାଇଚ।
ହଁ ମୁଁ ବି ମୁଁ ତିନିଥର ଯାଇଛି।
ଓ ହୋ।
ଏବେ ଯୋଉ ସମଲେଶ୍ଵରୀ ମନ୍ଦିର ସେ ତାର ଚାରିତଡ଼ା ଯୋଉ ଆମର ଗଛପତ୍ର ସବୁ ଲଗେଇକି ସବୁ ବନେଇଚନ୍ତି। ଏବେ ଏବେ ବନେଇଚନ୍ତି ନା ତା ସେ ସେ ସେ ଯାକ ଯେତେବେଳେ ତିଆରି ହେଇନଥିଲା ତା ପୂର୍ବରୁ ଥରେ ମୁଁ ଯାଇଥିଲି। ସେତେବେଳେ ବହୁତ ସାନ ଜାଗା ଭିତରେ ସେଟା ଥିଲା। ସେ ସାଇଡ ହଁ ସେତଳେ ଯାକ ସବୁ ଗଛ ପତ୍ର ଘର ଦ୍ୱାର ବି ଥିଲା କେତେ ଗୁଡା ଲୋକମାନେ ରହୁଥିଲେ। ସେଇଟା ସବୁ ବୋଧେ ସରକାରୀ ଜାଗା ବୋଧେ ସେଟା ସବୁ ହଟେଇକି କେମିତି କଣ। କରିକି କେତେ ବଡ ଜାଗାରେ ପୁରା କରିଚନ୍ତି ଆଉ। ତାପରେ ସେଟା ବଡ ଜାଗାରେ କଲା। ପରେ ଦୁଇଥର ଯାଇଛି ଭଲ ଲାଗୁଚି। ଜାଗା ଟା ପୁରା ଶାନ୍ତି ଲାଗୁଚି। ଆଉ ସନ୍ଧ୍ୟା ସମୟରେ ଓବର ମାରିଚି ହଁ।
ସାଇଦାର ରହିଲା ବେଳୁ ଭଲ।
ହିରାକୁଦ ଡ୍ୟାମ୍ ତ ଆଖି ପାଉନି ଦେଖିବାକୁ କେତେ ବଡ ଡ୍ୟାମ୍। ଆଉ ସବୁଠାରୁ ବଡ ଖରା ମାଟି ବନ୍ଧ
ମାଟି ବନ୍ଧ ତିଆରି ଆଉ।
ହୁଁ ହୁଁ। ଏ ବିଦ୍ୟୁତ ଆମର ବିଦ୍ୟୁତ ଉତ୍ପାଦନ ହଉଚି ସେଠି। ସେ ଚିପିଲି ମା ଚିପିଲି ମା ଦେଖିଲ। ଚିପିଲିମା।
ସବୁଠୁ ଅଧିକ ବିଦ୍ୟୁତ ଉତ୍ପାଦନ ହଉଚି ନା ସେଇଠି।
ହଁ ଚିପଲିମା।
ଚପ୍ ଚିପ୍ଲି ମା ନାଇଁ ଯାଇନି।
ସେ ଯୋଉ ଘଣ୍ଟେଶ୍ଵରି ଅଛି ସେ ପାଖରେ ଯୋଉ ପାୱାର ଷ୍ଟେସନ ସିଳା ଚିପିଲି ମା। ସେଇଡା ଚିପିଲିମା ପାୱାର ଷ୍ଟେସନ।
ସେଇ ସେଇଟା ତ ଅତିକ୍ରମ କରିକି ଆଗକୁ ଯାଇ ହବ ନା।
ହଁ। ମାଛ ସବୁ ଥାଉଚନ୍ତିନି ଏତେ ବଡ ବଡ ମାଛ। ଆଉ ଗୋଟେ ସେକେଣ୍ଡ ସାଇଡ୍ ହୁମା ମନ୍ଦିର ଅସି ଯାଇଚ।
ହମା।
ହ ଯାଇନଥିବ ସେ କ ସେ ମନ୍ଦିର ଟି ସେ ମନ୍ଦିର ଟା ଟିକେ ତାର ଗଠନ ଟିକେ ବଙ୍କା ହେଇକି। ହେଲା, ତାପରେ ସେକାନେ ସାଇଡ ଗୋଟେ ମନ୍ଦିର ଅଛି, ନଦୀ ଗୋଟେ ଅଛି, ଡଙ୍ଗାରେ ବସିକି ସେ ସେକାନ ସାଇଡ ଯିବାକୁ ପଡୁଛି, ସେକାନ ସାଇଡ ଆଉ ଗୋଟେ ମନ୍ଦିର ଅଛି ଦର୍ଶନ କରିବା ପାଇଁ।
ଅ ହ।
ଉମା ମନ୍ଦିର କହୁଛନ୍ତିମ ସେଟା।
ଅ ହ। ନାଇ ସିଆଡି
ହୁମା, ଚିପିଲି, ହୁମା, ଘଣ୍ଟେଶ୍ଵରୀ, ସମଲେଶ୍ଵରୀ ଏତିକି ମନ୍ଦିର ଭିତରେ ପ୍ରସିଦ୍ଧ।
ହୁଁ ଆଉ ହୀରାକୁୁଡ ଡ୍ୟମ୍ ଆଉ
ଆଉ ଡ୍ୟମ୍ ଆଉ ଆମର ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ। ସମ୍ବଲପୁରୀ ଗୀତ ସାରା ଦୁନିଆରେ ପ୍ରସିଦ୍ଧ। ବରଯାତ୍ରୀ ହେଲା, ନାଚ ଗୀତ ସମ୍ବଲପୁରୀ ଗୀତ ବିନା ପୁରା ଅଧୁରା।
ହଁ, ସେଇଟା ନ ହେଲେ
ନାଚ ଗୀତ ହବନି। ଲୋକ ଯେତେ ଇଂରାଜୀ ହିନ୍ଦୀ ସଙ୍ଗୀତ ଶୁଣିଲେ ବି ବର ଯାତ୍ରୀ ଯଦି ହବ, ସମ୍ବଲପୁରୀ ଗୀତ ନ ବାଜିବ
ହୁଁ ଉଁ
ହୁଁ ଆଉ
ଆଉ ଘରେ ସବୁ ଭଲ?
ହଁ ଭଲ।
ସନ୍ଧ୍ୟା ବେଳୁ କେମିତି କୁଆଡେ ଯାଉନ ବୁଲିବାକୁ ମୁଁ ଭାବୁଛି?
ହୁଁ ଯିବା, ଆଉ ଆଉ ଟିକେ ପରେ ବାହାରିବୁ। ଅନ୍ଧାର ହେଲେ ଟିକେ ଯାଉଛି ମୁଁ।
ଥଣ୍ଡା ଲାଗୁଛି ଟିକେ, ନହେଲେ ଗରମ ଲାଗୁଛି ଆଉ।
ହଁ ଅଁ।
ଏଇତ ଦୁନିଆ ଆଉ।
ହଁ ପରା। ଆଉ ଆପଣଙ୍କ ସାଙ୍ଗମାନେ ସବୁ?
ସ ସବୁ ଘରେ ଅଛନ୍ତି ଏବେ।
ହୁଁ ହୁଁ।
ତ ସରିଛି ସବୁ, ଯୁକ୍ତ ତୁଇ ପରୀକ୍ଷା ଫଳ ବାହାରିଲା ଜଷ୍ଟ।
ଉଁ ହୁଁ। ଭଲ କଥା କେମିତି ହେଇଛି ପରୀକ୍ଷା?
ପରୀକ୍ଷା ହଁ ହେଇଯାଇଛି, ଭଲ ହେଇଛି।
ହୁଁ ହୁଁ।
ସତୁରି ପ୍ରତିଶତ ମାର୍କ ଆସିଚି। ସତୁରି ପ୍ରତିଶତ।
ଭଲ ଅଛି ତାହେଲେ।
ହୁଁ ଉଁ। ଆ ଆପଣଙ୍କର ସରିଚି ପରା ଏବେ?
ହଁ ମୋର ବି ଏବେ ସରିଛି।
କେତେ କଣ ଆସିଛି ମାର୍କ?
ତେସ୍ତୋରି ପ୍ରତିଶତ ଆସିଛି।
ୱା, ବହୁତ ଭଲ ଅଛି ତାହେଲେ।
ହୁଁ, କଣ ଭଲ ଆଉ। ଏମିତି ତ ସୁଖରେ ଦୁଃଖରେ ଚାଲିଚି।
ହଉ ଚାଲୁ ଏଇତ ଦୁନିଆ ଆଉ।
ହୁଁ।
ହଉ -ହଉ।
ଏଆଡେ ସନ୍ଧ୍ୟା ତ ହେଲାଣି ସାଢେ ଛଅଟା ନା କେତଳ ସାତଟା ବେଳ ଯାଉଚ ନା କେତେବଳେ ଯାଉଚ?
ହଁଁ ସାତ୍ ଟା ବେଳେ ଯାଉଚି ଆଉ। ହଁ।
ହଉ କଣ୍ ଟିକେ ଖିଆପିଆ କରିଦିଅ ନହେଲେ ଆଉଥରେ କଣ୍ ବେହୋସ୍ ଫେହୋସ୍ ହେଇକି ପଡିଯିବ ହେଲେ କଉଠି।
ହଁ- ଉଁ। ହଉ- ହଉ। ହଉ ହଁ ଖାଇବା ଆଉ।
ହଉ ଖାଇକି ବାହାର ଆଉ।
ହଉ ରଖୁଚି?
ହଁ।